ହ୍ୟାଲୋ।
ହଁ।
କେମିତି ଅଛନ୍ତି?
ଭଲ।
ଆଉ ଏବେ କଣ କରୁଥିଲେ?
ଏଇଠି ବଇଚି ଘର ପାଖରେ ଖାଇକି ଖାଇସାରିକିନା ବଇଚୁ ଆଉ।
ହଁ ତମେ ଧୀରେ ଧୀରେ କହିବେ ଆଉ ହଉଛି ଆପଣ ଏବେ ଏଇ ଯୋଉ ଆଗରୁ ଯୋଉ ଆପଣ ବାଇଗଣ ଚାଷ କରୁଥିଲେ ମୁଁ ଥରେ ଆପଣଙ୍କର ବାଇଗଣ ଖାଇଛି ଏତେ ସୁନ୍ଦର ସୁନ୍ଦର ବାଇଗଣ ଯେ କାହିଁରେ କଣ ସେ ମାନେ କୋଉଠୁ ଆପଣ ମଞ୍ଜି ଆଣନ୍ତି କି ଯେ?
ଏଟା ମଞ୍ଜିି ନୁହେଁ ଏଟା ଚାରା ତାର ପକଉଚୁ ନର୍ସରୀରେ ଭୁବନେଶ୍ୱରରୁ ଆଣିଥିଲୁ।
ଓହୋ ଚାରା କରନ୍ତି ଯେ ଆପଣ ଆ ଆପଣଙ୍କର ଗାଁ ରେ କରନ୍ତି ନା କୋଉଠି କରନ୍ତି?
ନାଇ ନାଇଁ ଆମ ଗାଁ ରେ କରା ଯାଉଛି ଘର ପାଖରେ ଜମି ଅଛି ସେଇଠି କରାଯାଉଛି।
ଆପଣ ପାଖାପାଖି କେତେ ଗଛ ଲଗାନ୍ତି?
ଏ ୱାନ୍ ଥାଉଜେଣ୍ଡ ବାଇଗଣ ଗଛ ଲଗାଯାଏ।
ଓ ହଜାରେ ବାଇଗଣ ଗଛ ଲଗାନ୍ତି ନା? ତାହେଲେ ତ ମାନେ ତାର ରକ୍ଷଣା ବକ୍ଷଣା ପାଇଁ ବହୁତ ମାନେ ସମୟ ଲାଗୁଥିବ।
ହଁ କଷ୍ଟ ବିଲ ଅଛି ଯେତେବେଳେ ଲଗେଇବା ପାଇଁ ତଥାପି ବହୁତ ଟାଇମ୍ ଲାଗିବ। ଏହି ପନ୍ଦର ଦିନି ମାସେ ବଳି
ହଁ ଓହ। ରହିଲେ ବାଇଗଣ ଚାରା ଧର ଆଜି ମୁଁ ଲଗେଇଲି କେତେ ଦିନ ପରେ ସେଟା ଫଳ ହବ?
ସେଟା ଅଠାବନ ଦିନି।
ଅଠାବନ ଦିନି ମାନେ ଦି ମାସ ପରେ ତାର ଫଳ ହବ?
ହଁ।
ଓ ହୁ। ଆପଣ ଏଇଟା କେମିତି କଣ ଲଗାନ୍ତି ମତେ ଟିକେ ତାର ମାନେ ପ୍ରଣାଳୀ କହିପାରିବେ କେମିତି କଣ ଆଣନ୍ତି? କେମିତି କଣ ଲଗାନ୍ତି?
ଫାଷ୍ଟ ଆମେ ଆଡ଼ଭାନ୍ସ ଦେଉଥାଉ ନର୍ସରୀ କି ସିଏ ଚାରା ଦବା ପାଇଁ କେତେ କଣ ଭଲ ଚାରା କ୍ୱାଲିଟିର। କୋଉ ବାଇଗଣ ଲଗେଇବ ତା ତିନି ଚାରି ପ୍ରକାର ଭେରାଇଟି ଅଛି। ତାପରେ ଜମି ପ୍ରସ୍ତୁତ କରାଯାଏ। ହଳ କରାଯାଏ ଦି ତିନି ଥର ତାପରେ ଖତ ସାର ଦିଆହେଇକି ବେଡ କରିକି। ତାପରେ ଲଗା ହବ।
ଓହୋ ତାହେଲେ ଏମତି କରିକି ଲଗାନ୍ତି ନା ଆଉ ଆ ଆପଣ ଯୋଉ ବାଇଗଣ ଚାଷଟା କରନ୍ତି। ସେଥିରୁ ମାନେ ଦି ମାସ ପରେ ଯୋଉ ବାଇଗଣ ବାହାରେ। ତାପରେ ବିକ୍ରି କେମିତି କରନ୍ତି କେମିତି କଣ ବିକ୍ରି କରନ୍ତି?
ବିକ୍ରି ମାର୍କେଟ ରେଟ୍ କୁ ନେଇକି ବିକ୍ରି କରାଯାଏ। ମାର୍କେଟରେ ଯାହା ରେଟ୍ ଥିବ। ଆମର ଯେତେବେଳେ ବାଇଗଣ ବାହାରିବ ସେଇ ଅନୁସାରେ ଯଦି ରେଟ୍ ଟିକେ ଅଧିକ ଥିବ। ସେହି ଅନୁସାରେ ବିକାଯାଏ ଆଉ ତଥାପି ମିନିମମ୍ କୋଡ଼ିଏ ପଚିଶ ଏଭଳିଆ ରେଟରେ ବିକାଯାଏ।
ଓହୋ ତାହେଲେ ଏଟା ମାନେ ପରିଶ୍ରମ ହିସାବରେ ପଇସା ସେତେ ନାହିଁ ନା କଣ? ଏ ଅଛି ପଇସା?
ନାଇଁ ଲାଭ ଅଛି ପରିଶ୍ରମ ହିସାବରେ ଯଦି ପ ସେମିତି ପରିଶ୍ରମ କରିକି ଯଦି ଲଗେଇବ ବେଡ଼୍ କରି ପୁରା ପଲିଥିନି ପଲିଥିନି। ମିନିମମ୍ ଚାଳିଶ ହଜାର ଟଙ୍କା ଖର୍ଚ୍ଚ କଲେ ପଚାଶ ହଜାର ଟଙ୍କା ମିଳିବ।
ଓହୋ ମାନେ ଦି ମାସରେ ତମେ ପୁଣି। ସେଥିରେ ମାନେ ବିକ୍ରି ଅଛି ସବୁ ଅଛି। ନା କି ତାହେଲେ କହିବାକୁ ଗଲେ ମାନେ ସେତେ ଲାଭ ନାହିଁ।
ହଁ ସେଇଭଳିଆ ଆଉ ଯଦି ଆମେ ପ୍ରଣାଳୀରେ କରିବା ଲାଭ ଅଛି। ଆମେ କଣ ଟିକେ ଗାଁ ଗହଳିରେ। କଲାବଳୁ ଅସୁବିଧା ହଉଛି ପଲିଥିନ ପକେଇ ପାରୁନି ଘାସ ଏଠି ହଉଛି। ତା ଯତ୍ନ ବି ଠିକରେ ନେଇପାରୁନୁ।
ହୁଁ ଆପଣ ଏରା କଣ ସବୁ ମାନେ ଶିଖିଛନ୍ତି ମାନେ ଏଇ ସବୁ ବିଷୟରେ?
ହଁ ଏ ନର୍ସରୀରୁ ଟ୍ରେନିଂ ଯାଇଥିଲୁ ସେଇଠୁ ଶିଖିକି ଆସିଥିଲୁ ଆଉ।
ନା ନା ବଢିଆ କଥା ମାନେ ଚାଷ ବାସ ଆକ୍ଚୁଆଲି ସମସ୍ତଙ୍କୁ ଆଜିକା ଦୁନିଆରେ। ଚାଷ ଉପରେ ଜ୍ଞାନଟା ରଖିବା କଥା ଯଦି ଚାଷ ଉ ପରେ ଆପଣ ଜ୍ଞାନ ନ ରଖିଲେ ଦିନ ଆସିବ। ମାନେ ଦେଖୁନାହାନ୍ତି ଆପଣ ଏଇ କରୋନା ସମୟରେ କେମତି ଲୋକମାନେ ସବୁ ହେଲେ। ମାନେ କୁଆଡେ ଯିବନି। କୋଉଠୁ କିଣିବନି ସେମିତି ହେଲେ ଯେ ଆମର ତ ଗାଁରେ ଆମେ ରହୁଚେ। ଗାଁରେ ରହିଲେ ଯେ ଗୋଟେ ଭଲ ଜିନିଷ ଆମ ପାଖରେ ଜମି ରହିଲା ନିଜେ ଚାଷ କରିଦେଲ। ଅମୃତଭଣ୍ଡା ହେଲା କି ବାଇଗଣ ହେଲା କି ଶାଗ ହେଲା। ଯାହାବି ଟିକେ ଲଗେଇକି ଆଟଲିଷ୍ଟ ଆମେ ଭାତ ଦି ମୁଠା ତ ଖାଇପାରିବା।
ନିଶ୍ଚିନ୍ତ।
ହଁ ସେଇ ଯୋଉ ମାନେ ପ୍ରଣାଳୀରା ସବୁ ଶିଖିବା କଥା ଜାଣିବା କଥା। ଜାଣିଲେ ସିନା ଆମେ ଲଗେଇକି ନିଜେ ତ ବିକ୍ରି କରିବା କି ନକରିବା ଏଟା ପର କଥା। କଥା ହଉଛି ନିଜେ ତ ମୁଁ ଲଗେଇକି ଖାଇବି ଦିଇଟା ନା ନାଇଁ।
ନିଜେ ମାନେ ସାର ଅଂଶ କମ ଦେଇକି ନିଜେ ଭଲ ପରିବାଟା ଖାଇବ ଆଉ।
ହଁ ଭଲ ପରିବାଟା ଖାଇବ ଆଉ। ଆଉ ଆପଣ ଜାଣିଛନ୍ତି ମାନେ ଏବେ ସବୁ। ଲୋକମାନେ ବଡ ବଡ ସବୁ ଚାକିରି ଛାଡି ଦେଇକି ଆସିିକି ଚାଷ କରୁଛନ୍ତି।
ହଁ ବ ହଁ ଯୋଉମାନେ ବଡ ହଁ ହଁ।
ମାନେ କି ଚାଷ କଣ କହିଲେ ଏଇ ଯୋଉ କେଶର ଚାଷ, ଆଲୋଭେରା ଚା ଷ ତାପରେ ଆମର ହଉଛି ଯେଉ ଘି କୁଆରୀ ଅଛି ସେ ଚାଷ। କେଶର ତାପରେ ଏଇ ଯୋଉ ଏବେ ଯୋଉ ସବୁ ନୂଆ ନୂଆ ଫଳ ବାହାରୁନି, ଯେଉଁ ହଁ ଆଉ ଏଇଥର ବି ଆମ ଏପଟେ ଷ୍ଟ୍ରବେରୀ କରିଥିଲେ।
ଷ୍ଟ୍ରବେରୀଟେ ଭଲ ହଉଛି
ହଁ ଆମ ଏପଟେ ବା ଭଲ ହଉଛି ଚାଷ ଆଉ ହଉଛି ଏଇ ସବୁ ଚାଷ କଲେ ମାନେ ଆମେ ଟିକେ ଯେମିତି ଗୋଟେ ମାନେ ପରିଶ୍ରମ ତ କରିବା ତା ସହିତ ମାନେ ଲା ହଁ ଲାଭ ବି ଅଧିକ ମିଳିବ। ମେନ୍ କଥା କଣ କହିଲେ ଆଜିକା ଦୁନିଆରେ ଚାଷୀ ଯେତିକି ପରିଶ୍ରମ କରୁଛି ସେତିକି ଅନୁସାରେ ପଇସା ପାଉନି ଆପଣ ଯୋଉଟା କହିଲେ ଚାଳିଶ ହଜାର ଖର୍ଚ୍ଚ କଲେ ଜାନ ପଚାଶ ହଜାର ପାଇଲି ଲୋକମାନେ ହେମିତି ମାନେ କେ ମାନେ ଗୋଟେ କି କେତେ ପରିଶ୍ରମ କେତେ ତାର କାମ କରୁଛି ଏଥିରେ କେତେ ଦଉଛି କିନ୍ତୁ ଦେଖିଲା ବେଳକୁ ମାନେ ଦି ମାସ ପରେ ତି ବିକ୍ରି ହେଲା ବେଳକୁ ତିନି ମାସ ହେଇଯିବ ତିନି ମାସରେ ଦଶ ହଜାର ଗୋଟେ କଣ ଘର ଚଳିବ କି ସେଥିରେ ଗୋଟେ ସେଇ ଭଳି ମାନେ ଯଦି କରିବ ମାନେ ଏଇ ସବୁ ଚାଷର କଲେ ଲାଭ ପୁରା ଜୋରଦାର ମାନେ ଭଲ ଲାଭ ପରିଶ୍ରମ ବି କରିବାକୁ ପଡ଼ିବ ଆଉ ଲାଭ ବି ହବ ଆଉ ଏମିତି ଘଟଣା ଆଉ ଆପଣ କଣ ଚାଷ ଚାଷ ବାସ କରୁଛନ୍ତି ନା କଣ ଗାଁରେ ତା ବିଷୟରେ ଟିକେ କୁହନ୍ତୁ?
ଆମର ଏଠି ଶାଗ ହେଇଥିଲା ପୋଟଳ ବି କରାହେଇଥିଲା। ବୋଇତାଳୁବି କରାହେଇଛି।
ଆଉ ଅମୃତଭଣ୍ଡା ଆପଣ ଲଗେଇଛନ୍ତି?
ହଁ ଅମୃତଭଣ୍ଡା ଗଛ ଲାଗିଛି।
ହୁଁ ସେଥିରୁ କେମିତି କଣ ଆସେ ଅମୃତଭଣ୍ଡା?
ଅମୃତଭଣ୍ଡା ଦୁଇଶହ ଖଣ୍ଡେ ଗଛ ଲାଗିଛି।
ଯେ ଦୁଇଶହ ରୁ ବୋ ଗୋଟେ ଗଛରୁ କେତେ ଅମୃତଭଣ୍ଡା ଆସେ?
ମିନିମମ୍ ଚାଳିସି କେଜି ବାହାରିବ।
ଓ ହଉ। ତାହେଲେ ସେଇ ଅ ସେଟାଇ ବହୁତ ମାନେ କିଛି ସାର ଫାର ସେଥିରେ କିଛି ଖରାପ ମିଶଉନାହାନ୍ତି।
ନାଇଁ ନାଇଁ।
ପୁରା ଦେଶୀ ଗୋବରରେ ସେରା ତିଆରି ହଉଛି ଆଉ।
ହଁ।
ନା ବଢ଼ିଆ, ଆପଣ ଏଇ ଯୋଉ ଶାଗ ଫାଗ ଲଗାନ୍ତି?
ହଁ।
ଉଁ କଣ କଣ ଶାଗ ସବୁ ଲଗାନ୍ତି?
ଏଇ କୋଶଲା ଶାଗ ପାଳଙ୍ଗ ଶାଗ
ହଁ।
ମେଥିଶାଗ
ଆଉ ଏ ଯେଉଁ ମୋତେ ଟିକେ ବୁଝିକି କହିବେ ଏ ସଜନା ଶାଗ ସବୁ ଟିକେ କୋଉଠୁ ମିଳନ୍ତି ଟିକେ ସଜନା ସାଗର ଯୋଉ ଯୋଉ ଗୁଣ୍ଡ ଟିକେ କରନ୍ତି।
ସଜନା ଶାଗ ଆମର ସେପଟେ ମିଳିଯିବ।
ଓହୋ। ସେଇଟା ମାନେ ପୁରା ଭଲ ଛନଛନିଆ ଟିକେ ଦରକାର ବେଶୀ ପତ୍ର ଥିବ। ତାକୁ ଟିକେ ଆମେ ଖରାରେ ଶୁଖେଇକି ଟିକେ ଗୁଣ୍ଡ କରିକି ତାକୁ ଖାଇବୁ।
ହଁ ସେଇଟା ଦେହ ପାଇଁ କଣ ଭଲ?
ମାନେ ଆପଣ ବିଶ୍ଵାସ କରିବେନି ସଜନା ଶାଗମାନେ ଆପଣଙ୍କୁ ଗୋଟେ ଗୋଟେ ଜିନିଷ ମୁଁ ଆପଣଙ୍କୁ କହୁଛି। ଗୋଟେ ହଉଛି କଳା ରାଶି ମାନେ ଯେମିତି ମାନେ ଧର ଆମେ ତ ଆଇଁଷ ଖାଉନୁ ଆଇଁଷ ପିଆଜ ରସୁଣ ଖାଉନୁ, ହଉଛି ମାଛ ମାଂସର ବାପା ହଉଛି ରାଶି। ମାନେ ଏତେ ସେଥିରେ ମାନେ ଅଛି କଣ କହିଲେ ମାନେ ଅ ମାନେ ପାୱାର ଯେମିତି ଏତିକି ଟିକେ ରାଶି ବଟା ଟିକେ ରାଶି କଳା ରାଶିକୁ ଆପଣ ବାଟିଦେବେ, ଟିକେ ପ୍ରଥମେ ଭାଜି ଦେବେ ଭାଜିକି ତାକୁ ବାଟିବେ। ବାଟି ସାରିଲା ପରେ ତାକୁ ଭାତରେ ଖାଇବେ। ଡେଲି ଏତିକି ଟିକେ ଟିକେ ଖାଇବେ। ସେଥିରେ ଆପଣଙ୍କର ସ୍ମରଣ ଶକ୍ତି ବୁଦ୍ଧି ତାପରେ ଦେହର ପ୍ରତ୍ୟେକ ପରିମାଣର ଭିଟାମିନ୍ ପ୍ରତ୍ୟେକ ଜିନିଷ ମିଳିବ ସେଇଥିରେ ରାଶି ବଟା। ଆଉ ସଜନା ଶାଗ ଯୋଉ ଗୁଣ୍ଡରେ ଆମର ଭିଟାମିନ୍ ତାପରେ ଆମର ଆଇରନ୍ ତାପରେ ଓମେଗା ଥ୍ରୀ। ମାନେ କଣ କହିବି ସଜନା ଶାଗ ହଉଛି ଅମୃତ। ଅମୃତ ଯଦି ଗୋଟେ ପଟେ ରହିବ ସଜନା ଶାଗ ଗୁଣ୍ଡ ରହିବ ସଜନା ଶାଗ ପଛେ ଜିତିବ ଅମୃତ ହେଲା ହାରିବ। ଏତେ ସେ ଥିରେ ବଳ ଅଛି। ଏଇ ଯୋଗୁଁ ଟିକେ କହୁଛି ଟିକେ ଆପଣ ଟିକେ ବୁଝାବୁଝି କରିବେ ଆମକୁ ଟିକେ ଅଧିକ ପରିମାଣର ଦରକାର। ଚାରି କେଜି ପାଞ୍ଚ କେଜିର ଟିକେ ଆପଣ ଚେଷ୍ଟା କରିକି ଆମକୁ ଦେବେ ଆଉ।
ହଁ ହେଇଯିବ ଆଉ ଆସିକି ନେଇଯିବେ ଆଉ କେବେ ଆଉ ଦେଖିବା ଆଉ। ଆମ ପଟେ ହେଇଯିବ ଯୋଗାଡ଼।
ଆଉ ହଉ ଧନ୍ୟବାଦ ଆପ
ଆ ଆପଣ ନେଇକି ଶୁଖେଇ ଦେଇକି ଯାହା କରିବା କଥା କରିବେ ଆଉ।
ହଁ ଆମେ ତାକୁ ଧୋଇକି ଶୁଖେଇକି ଏଠି ଗୁଣ୍ଡ କରିବୁ ଘରେ ନିଜେ କରିବୁ ଆଉ।
ଏଇ ଯୋଉ କଳା ରାଶି ଟା ହେଇଟା ଯୋଉ ଯୋଉଟା ଏବେ ଯୋଉ ଲଗଉଛନ୍ତି ଗାଁ ମାନଙ୍କରେ ଯୋଉ ରାଶି ସେଇ ରାଶି ତ?
ହଁ ହଁ ଆମର ଯୋଉ କଳା ରାଶି।
ହଁ ହଁ।
ଯେଉ ରାଶି ବଟା ଆମେ ଯୋଉ ମୋ ରଶି ଲଡ଼ୁ ହଉଛି।
ହଁ ହଁ ଠିକ୍ ଠିକ୍।
ହୁଁ ସେଇ ରାଶି। ସେଇ ରାଶି ବହୁତ ଦେହ ପାଇଁ ବହୁତ ହିତକାରକ। ମାନେ କୁହନ୍ତି ଯେ ମାଛ ମାଂସର ବାପା ହଉଛି ରାଶି ଗୁଣ୍ଡ।
ହଁ ଆଜିକାଲି ତ ମାଛ ମାଂସ ଯୋଉ ଇଜେକ୍ସନ ଦଉଛନ୍ତି, ଖାଇବା କଥା ନୁହ ଟୋଟାଲ।
ହଁ ପା ସେଇଆ ଆଉ ସେଇଆ ଗୋଟେ ଘଟଣା। ଆଉ ଏମିତି ଘଟଣା ଆଉ ହଉଛି ପିଜୁଳି ଆପଣଙ୍କ ଘରେ ଅଛି।
ହଁ ହଁ।
ଆଉ ସେ ପିଜୁଳି ପିଜୁଳି ବି ଟିକେ ଆମକୁ ଦରକାର ଥିଲା ପିଜୁଳି ଗାଁ ପିଜୁଳି ଟିକେ ଦରକାର ଥିଲା।
ହଁ ପିଜୁଳି ଆଭେଲେବୁଲ ମିଳିଯିବ ଆମପଟେ
ଆଉ କେଜି କେତେ କଣ ବିକ୍ରି କରୁଛନ୍ତି।
କେଜି କଣ ଏମିତି ନେଇଯିବେ ଆପଣ ଯଦି ଆସିକି ଆଉ।
ଏ ନା ନା ଆମେ ପା ବଡ ଆକାରରେ ନବୁ ତିରିଶ ଚାଳିଶ କୁଇଣ୍ଟାଲ ନେଲେ ଆଉ କେଜି ହିସାବରେ ନବୁ ନା ଆଉ।
ପାଇଁ ଆପଣ ଯେତିକି ଯେତିକି ଦରକାର, ଜଣକା ଆପଣଙ୍କ ସେତିକି ହେଇଯିବ।
ଅଁ ନାଇ ନାଇ ଆମେ ଆକ୍ଚୁଆଲି ପିଜୁଳି ଟା ଏପଟେ ଟିକେ ଏରିଆରେ ଅଧିକ ଲୋକ ଚାହୁଁଛନ୍ତି ତ ସେଥି ଯୋଗୁ ଆମେ ପିଜୁଳି ଟା ନବା ପାଇଁ ଆପଣଙ୍କଠୁ ଚାହୁଁଛୁ। ଆପଣଙ୍କ ଗାଁ ଏରିଆ ରେ ତ ଭଲ ପିଜୁଳି ମିଳେ। ସେ ଯୋଗୁ ପିଜୁଳି ଟା ନେଲେ ଟିକେ ଆମକୁ ମାନେ ଟିକେ ଭଲ ଲାଗିବ ଆଉ।
ହଉ ତାହେଲେ।
ହଁ ସେଇ ପିଜୁଳି ବ୍ୟବସ୍ଥା ଟା ଟିକେ କରିବେ। ଆଉ ସଜନା ଛୁଇଁ ଟିକେ ସଜନା ଶାଗର ଯୋଉ ପତ୍ର, ସେଇ ପତ ଏଥର ଟିକେ ବ୍ୟବସ୍ଥା କଲେ ଟିକିେ ଆମେ ଆପଣଙ୍କଠି ଚିର ଉପକୃତ ରହିବୁ ଆଉ।
ହଉ ନିଶ୍ଚିନ୍ତ।
ହଁ ହଁ। ଆଜ୍ଞା। ଆଉ ହଉ ତାହେଲେ, ଆଉ ଆପଣ ଏଇ ଯୋଉ ବ୍ୟବସ୍ଥା କେମିତି କରିବେ ବସ୍ ଫସ୍ ରେ ପଠାପଠି କରିବେ ଆଉ।
ଆଜ୍ଞା।
ହଉ ହଉ ମୁଁ ରଖ
ହଉ ହଉ ହଉ।